ଆଉ କଣ କରୁଚ?
ମୁଁ ବସ୍ଚି ଆଉ, କଲେଜ୍ ଆସିଥିଲି ବସ୍ଚି।
ଓହୋ ଆଚ୍ଛା। ଆଉ ଆଉ ହଉ ଆଉ ମୁଁ କହୁଥିଲି କି ଆଉ ଆଜି କଲେଜ୍ ରେ କଣ କଲ?
ଆଜି କଲେଜ୍ ରେ ମତେ ଦିଟା ମହିଳା ମିତ୍ର ହେବେ ମୋ କଥାରେ ମାନେ-ମାନେ ମୋ ନାଁରେ ଇଆଡୁ ସିଆଡୁ କହିଲେ ମତେ ଫସେଇ ଦେଲେ, ମୁଁ ତାପରେ ନାମ ନେଲି। ତାପରେ ସାର୍ ମତେ ଆସି ଗାଳି ଗଲେ, ଇଏ କଲେ ସିଏ କଲେ। ତାପରେ ମତେ ଆଉ।
ଆଜ୍ଞା।
ଓହୋ ତମେ କହୁଛ କଣ କରିବ କୁହ? ଆଉ କଣ ମାନେ ତମକୁ ଖାଇଛ କୁହ?
ଆଜି ମୁଁ ଚକକୁଳି ଖାଇକି ଆସିଥିଲି। ହଁ ଟିଫିନ ବି ଆଣିଛି ସେଇ ଚକୁଳି କୁ ମଟର ତରକାରୀ।
ଓହୋ ମ ମାନେ ମଟର ପାଣିକୁ ଘୁଗୁନି ନା କୋଉ ମଟର?
ହ ହଁ ହଁ ସେଇ ମଟର।
ଓହୋ ଓହୋ ଚକୁଳି କେ ଚକୁଳି କେତେ ଟା ଆଣିଛ?
ଚକୁଳି ଆଣିଛି ଦିଟା ନାଇଁ ତିନିଟା।
ତିନିଟ ଆଣିଛ? ବାସ୍ ସେଥିରୁ ମତେ ବି ଗୋଟେ ଦବ ଆଉ? ଆଛା ହଉ ତାହେଲେ ଆ ହାଲୋ କୁହ।
ହଁ ମୁଁ କହିଲି ଆପଣ ମୋର ଏତେ ଭଲ ମିତ୍ର, ମୁଁ ଆଉ ତମକୁ କେମିତି ଦେବିନି?
ଓହୋ ମୁଁ ବି ଯଦି ଫନ୍ ଆଣିଛି ଆଳୁ ପରଟା। ମୁଁ ସମସ୍ତଙ୍କ ପାଇଁ ଗୋଟେ ଗୋଟେ ଆଣିଛି।
ଆପଣ କେତେ ଭଲ ଆପଣ ସମସ୍ତଙ୍କ ପାଇଁ ନେଇକି ଆସୁଛନ୍ତି।
ମୁଁ ମୋ ମାନେ ମୁଁ ମୋ ଗୋଷ୍ଠୀ ପାଇଁ ବି ନେଇକି ଆସିଛି।
ଆପଣ କେତେ ଭାବୁଛନ୍ତି ଆପଣଙ୍କ ଗୋଷ୍ଠୀ ବିଷୟରେ ଆପଣଙ୍କୁ ମାନିବାକୁ ହବ।
ଆଜ୍ଞା। କିନ୍ତୁ ଗୋଷ୍ଠୀ ମାନେ ତାମାନେ ଗୋଷ୍ଠୀ ମାନଙ୍କ ମାନେ ପାଇଁ ବହୁତ ଚିରୋପକୃତ ଅଛି।
ଆଜ୍ଞା।
ଆଉ ଆଉ ଆଉ କଣ ଆଉ କୋଉ କୁହନ୍ତୁ ଆପଣ?
ହଁ ଆପଣ କିଛି ପଚାରନ୍ତୁ ଆପଣ କିଛି ପଚାରିଲେ ମୁଁ ସେଇ ବିଷୟରେ ଆପଣଙ୍କୁ କହିବି।
କଣ ଆପଣଙ୍କ ନିଜ ବିଷୟରେ କିଛି କହୁନାହାନ୍ତି?
ମୋ ନିଜ ବିଷୟରେ। ମୁଁ ଏବେ ଗୋଟେ ମାନେ କଲେଜ ଛାତ୍ରୀ। ମୋ ପାଠ ପଢୁଛି। ଆଉ ଅ ମୁଁ ମତେ ସବୁ ଘର କାମ ବି ଆସେ। ମାନେ ମ ତେ ରୋଷେଇ ବାସ ବୋହୁତ ଆସେ। ମୁଁ ଖାଲି ମାଛ ବନେ ନାଏନି। ଆଉ ତାକୁ ଛାଡିକି ଆଉ ସବୁ ରୋଷେଇ ଆସେ ମତେ।
ଓହୋ ଆଉ ମାନେ ଆପଣ ମାନେ ଭଲ କଣ ବନାନ୍ତି କୁହନ୍ତୁ ଆପଣ ନିଜ ବିଷୟରେ ଭଲ କଣ ବନାନ୍ତି?
କଣ କହିଲେ ଆପଣ?
ମାନେ ଆପଣ ମାନେ ଭଲ ରୋଷେଇ କରେ ସେଇଟାୁହନ୍ତୁ। ମାନେ ଭଲ ମାନେ ଭଲ ରୋଷେଇ କିଛି ଆପଣ କୁହନ୍ତୁ? ଯୋଉଟା ଆପଣ ଭଲ ମାନେ ଭଲ କରୁଛନ୍ତି। ମାନେ ମାନେ ଆମିଷ ସାଧା।
ମୁଁ କରେ ମାନେ ଫାସ ଯୋଉ ବାହାର ଖାଦ୍ୟ ଯୋଉ ନଥାଏ ମାନେ ଯୋଉ ସନ୍ଧ୍ୟାବେଳେ ଯୋଉ ଖାଆନ୍ତି ଆମେ? ଅ ଜଳଖିଆ ଗୁଡାକ। ମ ଯେମିତି କିି ଆମର ଚାଉମିିନ ପାସ୍ତା ଏଇଗୁଡାକ ମୁଁ ବୋହୁତ ବଢିଆ କରେ। ଆଜ୍ଞା। ଏଇ ଗୋ ଏଗୁଡାକ ମତେ ବୋହୁତ ଭଲରେ କରିଆସେ। ଆଉ ବାକି ନୂଆ ଜିନ ନିଷ ଗୁଡାକ କରି ଆସେନି ଆଉ ଏତେ ଆଉ।
ଓହୋ। ଆପଣ ମାନ ମାଂସ କିଛି ଆସେ ନି?
ନା ମାନେ ଆଉ ଆସେ। ଆଜ୍ଞା। କିନ୍ତୁ ମୁଁ ମାଛ ଟିକେ କରେନି।
ଓହୋ। ତ ଆପଣ ସେମାନେ ଚିକେନ ଉପରେ କିଛି ଆଇଟମ୍ କୁହନ୍ତୁ ଯୋଉଟା ମୁଁ ଜାଣିନଥିବି।
ହୁ ଆମ୍ ଚିକେନ ଆପଣ ତ ଚିକେନ ଲଲିପପ୍ ବି ଜାଣିଥିବେ। ଚିକେନ ତନ୍ଦୁରୀ ବି ଜାଣିଥିବେ। ଆଉ
ଆଜ୍ଞା।
ମୁଁ ତ ନିଜେ ଚିକେନ ର କିଛି ମାନେ ମୁଁ ଖାଲି ଚିକେନ ର ସେଇ ତର ତରକାରୀ ଖାଏ କଷା ଖାଏ ପକୋଡା ଖାଏ ବିରିୟାନୀ ଖାଏ ଏତିକି ଖାଏ।
ନମକ ମାନେ ଆପଣ ଗୋଟେ ପକୋଡା ର ରେସିପି ବତଉନାହାନ୍ତି ଆପଣ ପକଡା କେମିତି କରୁଛନ୍ତି? ପକଡା କେମିତି ଖୁଏ ଆପଣ ମତେ କୁହନ୍ତୁ ପକଡ ଉପରେ।
ଆଜ୍ଞା ମୁଁ କହୁଛି ପ୍ରଥମେ ଆପଣ କଣ କରିବେ ଚିକେନ ଟାକୁ ଭଲ ଭାବରେ ଧୋଇଦେବେ। ହୁଁ ତାପରେ ସେଥିରେ କଣ କରିବେ ନା ଅଦ ରସ ଶୁଣ ଟିକେ ପେଷ୍ଟ କରିକି ଦେଇଦେବେ। ଶୁ ତାକୁ ଚିକେନ ରେ ଟିକେ ପ ପକେଇଦେବେ ଆଉ ଟିକେ ନାଙ୍କୁ ଲୁଣ ଟିକେ ନାଙ୍କୁ ହଳଦୀ ପକେଇଦେବେ। ଟିକେ ଅ ମାନେ ଯେତିକି ଥିବେ ଆମର ଅ ଅଣୁ ଜୀବାଣୁ ସେଗୁଡାକ ମରିଯିବେ। ଅଁ ତ ସେ ତାପରେ ସେଗୁଡାକ ଟିକେ କୋଡିଏ ମିନିଟ୍ ଏମିତି ତାକୁ ଘୋଡେଇକି ରଖିଦେବେ।
ଆଜ୍ଞା। ତା ତାକୁ କେତି୍ର ଜାଳ
ହଁ ତାପରେ ଆପଣ କୋଡିଏ ମିନିଟ୍ ପରେ ରଖିଲା ପରେ ତାପରେ ଆପଣ ପକେଇବେ କରେଇରେ ତେଲ।
ହୁଁ।
ଜାଳ ଟିକେ କର ଆଗ କ ତେଲକୁ ଗରମ ହବାକୁ ଦେବେ ତାପରେ ପକଡାକୁ ଜାଳ ଜୋରରେ କରିକି ଛାଣିବେନି ଆପଣ ଟିକେ ଜାଳ ଟା ଟିକେ ମିଡିୟମ ରଖିବେ।
ଆଜ୍ଞା ତାପରେ ଆଉ ଚିକେନ କଷା ଚିକେନ କଷା ଆପଣ କୁହନ୍ତୁ କେମତି କଣ ବନେଇବେ? ଫୁଣି ଆପଣ କେମିତି ବନାନ୍ତି?
ଚିକେନ କସା ମୁଁ ଆଗ ଚିକେନକୁୁ ସେମିତି ଧୋଇ ଦେଇକି ରଖି ଦେଇଥାଏ। ତାପରେ ଅ ମୁଁ ଅ ଆମର କଣ କରେ କହିଲ ଯୋଉ ଅ ମସଲା ବାଟି ଦେଇଥାଏ ତାପରେ କ ମାନେ ଗୋଟେ ଯାହାବି ଆପଣ ଜାଗା ନେଇଯିବେ ସେଥିରେ ତେଲ ପ ପକେଇବେ ତାପରେ ମସଲା ଗୁଡାକ ପକେଇବେ ସରି ମସଲା ପକେଇବେନି। କ୍ଷମା ପ୍ରାର୍ଥନା କରୁଛୁ ଆପଣ ଆଗ ପିଆଜ ପକେଇକି ଭାଜିବେ ତା ତା ତାପରେ ପିଆଜ ତକ ପୁରା ନାଲି ହେଲା ପର୍ଯ୍ୟନ୍ତ ଟିକେ ଭାଜୁଥିବେ ତାପରେ ମସଲା ତକ ପକେଇବେ।
ଆଜ୍ଞା।
ଆଜ୍ଞା ମସଲା ପ ଆଜ୍ଞା କୁହନ୍ତୁ?
ତାପରେ ମସଲା ପକେଇ ସାରିଲା ପରେ।
ତାପରେ ମସଲା ପକେଇଲା ପରେ ଆପଣଙ୍କର ଅ ତାପରେ ଯୋଉ ହଳଦୀ ଲଙ୍କାଗୁଣ୍ଡ ତାପରେ ଟିକେ ଚିକେନ ମସଲା ଗରମ ମସଲା ଏଇଗୁଡାକ ସବୁ ପକେଇବେ ତାପରେ ମସଲା କୁ କଷିବେ ମସଲା କୁ ମସଲା କୁ ପୁରା ମାନେ ଏମତି କଷୁଥିବେ କଷୁଥିବେ ଟିକେ ତାଙ୍କୁ ପାଣି ମରିଲା ପରେ ପୁଣି ଟିକେ ପାଣି ପକେଇକି ପୁଣି କସିବେ। ମସଲା କୁ ଭଲ ଭାବରେ କଶି ହଁ। ମସଲା କୁ ଭଲ ଭାବରେ କଷିଲା ପରେ ଯାଇକି ଆପଣ ସେଥିରେ ଚିକେନ ଆଉ ଆଳୁ ପକେଇ ପାରିବେ।
ଓହୋ ତାପରେ
ତାପରେ କଣ ଘୋଡେଇକି ତାକୁ ଟିକେ ପାଣି ଦେଇକି ଫୁଣି ସିଝେଇ ଦେବେ ଟିକେ ଆଉ ହେଇଯିବ ଆଉ ଟିକେ ସମ ପରେ ସେମତି ଆଉ ଆଜ୍ଞା।
ମଟନ୍ ଛଆନ୍ତି ମଟନ୍ ମାଛ ଆପଣ କିଛି ମାଛ କି ମଟନ୍ ଉପରେ ଆସିଚି। କିସି ପର୍ତନା
ନା ନା ମତ୍ ନା ନା ମୁଁ ସେଗୁଡ଼ା ଖାଏନି କି ମତେ ସେଗୁଡ଼ା ବନେଇ ଆସେନି।
ଓହୋ।
ମତେ ପସନ୍ଦ ନୁହଁ ସେଗୁଡ଼ା ମଟନ ପସନ୍ଦ ନୁହଁ ମାଛ ପସନ୍ଦ ନୁହଁ
ଆଚ୍ଛା ଆଉ ଆପଣଙ୍କ ମାନେ ଦଶମ ପ ମାନେ ଆଉ ମା ଆମେ ଆପଣଙ୍କୁ ଯୁକ୍ତ ଦୁଇ ଆପଣ ମାନେ କୋଉ ସ୍କୁଲ କଲେଜ କୁହନ୍ତୁ?
ଆମେ ଯୁ ମୁଁ ଯୁକ୍ତ ତୁଇନ ତିନି ପଢ଼ୁଛି ଆଉ ଆଉ ଆପଣ ଆ ଯୋଉ ହଁ ମୁଁ ଯୁକ୍ତ ତିନି ପଢ଼ୁଛି ଆଉ ମୋର ଅ ମାନେ ଏବେ ଅ ଆର ବର୍ଷ ଦ୍ଵାଦଶ ଶ୍ରେଣୀ ସରିଛି ଆଉ ମୋର ଭଲ ମାର୍କ ରହିଥିଲା ହଁ ବେ ଏବେ ମୁଁ ପ ପଢ଼ୁଛି ଗୋଟେ ଭଲ କଲେଜରେ ଆଉ ଆପଣ କଣ କରୁଛନ୍ତି କୁହନ୍ତୁ?
ମୁଁ ମୁଁ ପଢ଼ୁଛି ମାନେ ମୁଁ ବି ଯୁକ୍ତ ତିନ ମାନେ ମୁଁ ବି ଯୁକ୍ତ ଥ୍ରୀ ପଢ଼ୁଛି ଗୋଟେ ଭଲ କଲେଜରେ ଆଉ ସେଇ ଏବେ କଲେଜରେ ହିଁ ଅଛି ଆଉ କିଛି ନାହିଁ ଆଉ ହଉଛି ଉପରେ ହାଇବାକୁ ଯିବି ଭୋକ ହେଲାଣି ମ ସକାଳୁ ପୋକ ଖାଇକି ଆସିଥିଲି ମତେ ଭୋକ ହେଲାଣି ଜୋରେ ନ ଖାଇଲେ ମୋର ଗାଡ଼ି ଚାଲିବନି
ହାଁ ହାଁ ଆଚ୍ଛା ଆଚ୍ଛା ଆପଣ କଣ ଟିଫିନ୍ ନେଇକି ଆସିଛନ୍ତି?
ଆଜ୍ଞା ଟିଫିିନ ଆଜି ନେଇକି ଆସିଛି ମୁଁ ସ ମୋ ସ ମୋ ସହେଲି ମାନଙ୍କ ସାଙ୍ଗରେ ଟିଫିନ୍ ଖାଇବା ପାଇଁ ମୁଁ ନେଇକି ଆସିଛି ଆଜି।
ଆଜ୍ଞା ହଉ ଆଉ ଟିଫିନ ଆପଣ ଯେତିକି ଜଣ ଆଣିଛନ୍ତି ମିଶିକି ଖାଇଦେବେ ଆଉ।
ଆଜ୍ଞା ଆପଣ ଖାଇବେନି କି ମୋ ସହିତ?
ହଁ ହଁ ଖାଇବି ନା ମୁଁ ବି ଖାଇବି ଆପଣଙ୍କ ସହିତ।
ଆପଣ ମନ ଟା ସେପଟେ କୁଆଡ଼େ ଯାଉଛି କି ଆପଣ ଇଆଡ଼େ ସିଆଡ଼େ ଖାଲି
ନାାଇଁ ମୁ କିଛି ବାଉଳ ହଉନି ତ
ମୁଁ ଆପଣ ଏଠି ଦେଖିପାରୁଛି ଆପଣଙ୍କୁ ମାନେ ଆପଣଙ୍କ ସହିତ କଥା ହେଇକି ଆପଣଙ୍କର ମୁଁ ଛବି ଦେଖି ପାରୁଛି
ମୁଁ ଏଇଠି ଦେଖୁଥିଲି ଆମର ମୋର ଗୋଟେ ମହିଳା ମିତ୍ର ଅ ଅଛନ୍ତି ସିଏ ଦୌଡ଼ିକି ଆସିଲେ ଉପରୁ ସିଡ଼ିରୁ ତ ମୁଁ କହିଲି କଣ ହେଇଗଲା ମୁଁ ଟି କେ ଆଶ୍ଚର୍ଯ୍ୟ ଚକିତ ହେଇଗଲି
ଓହୋ କପଣ ବହୁତ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ କମେଇବାକୁ ପଡ଼ିବ।
ହଁ ହଉ ଟିକେ କମେଇଦେବି ଆଉ ଟିକେ
ଆପଣ ହଶୁଛନ୍ତି କେ ତ ଆପଣ ଆପଣ ହ ହସୁଛନ୍ତି କାହା ପାଇଁ ଆପଣ କଣ ହସ ଗୁଲି ଖାଇ ଖାଇଛନ୍ତି କି?
ଆ ହଁ ନାଇଁଁ ହଁ ଖାଇନି ଯେ ଆମର ଗୋଟେ ଆମର ଗୋଟେ ଶିକ୍ଷ ଶିକ୍ଷୟିତ୍ରୀ ଆସୁଛନ୍ତି ସେଇପଟେ
ଆଜ୍ଞା।
ଓ ହଉ ଯା ଆଜ୍ଞା ଯାହା ହଉ ସେଥିପାଇଁ ମୁଁ ଟିକେ ପଳେଇଥିଲି ଯାହା ହଉ ସେ ସେ
ଆଜ୍ଞା। ଓହୋ ତ ଆପଣ ଆପଣ ଶିକ୍ଷୟିତ୍ରୀଙ୍କ ନାମ କଣ?
ନା ନାମ କହି ହବ ନାହିଁ
ଓହୋ।
ଏଠାରେ କହିହବ ନାହିଁ ନାମ ହୁଁ।
ଆଉ ଆପଣ ସକାଳେ କଣ ଖାଇକି ଆସିଥିଲେ ଆପଣ ସକାଳେ କଣ ମାନେ ଭୋଜନ ଖାଇକି ଆସିଥିଲେ?
ମୁଁ ଭୋଜନ ଖାଇକି ଆସିଥିଲି ବା କହିଲି ଆପଣଙ୍କୁ ଚକୁଳି ଆପଣଙ୍କ ମନେ ରହୁନି ଆପଣଙ୍କର?
ଆକ୍ଟୁଆଲି ମୋର ଟିକେ ଭୁଲିଆ ଦୋଷ ଅଛି ମୁଁ ସବୁ ବେଳେ ସାଙ୍ଗ ସାଙ୍ଗେ ଗପି ସାରିଲା ପରେ ଭୁଲିଯାଏ।
ଆଚ୍ଛା ମୁଁ ଏଇଠି ଠିଆ ହେଇଥିଲି ମୋ ଉପରେ ପାଣି ପଡ଼ିଗଲା।
ଆପଣ ଗୋଟେ ଏଥର ଆପଣ କାଲିଠୁ ବେଲା ନେଇକି ଆସନ୍ତୁ ସେ ପାଣିକୁ ଆପଣ ସଂଗ୍ରହ କରିବେ।
ଆଚ୍ଛା ଆଚ୍ଛା କାଇଁ ତ ମୁ ଗୋଟେ କାମ କରୁଚି ଆପଣଙ୍କର କୁଟି ରେ ଗୋଟେ ଅଛି ଗୋଟେ ଏମିତି ଆଗରେ ଜାଗା ସେଇଟାକୁ ସେଇ ରଖିଦଉ ଆଜ୍ଞା।
ସେଇଠିରେ ମାନେ ଆମେ ସେଥିରେ ପାଣି ଭର୍ତ୍ତି କରିବୁନି। ହେଲୋ।
ହଁ କାହିଁକି ଭରିବେନି ଆପଣ?
ନା ନା ମୋ ଗାଡି ଅସନା ହେଇଯିବ ଆଉ ଆପଣ ଗୋଟେ ବେଲାରେ ପାଣି ସଂଗ୍ରହ କରି ଆପଣ ତାଙ୍କୁ ସବୁବେଳେ ବ୍ୟବହାର କରିପାରିବେ। ଆପଣ ସେ ସୁବିଧା
ତାହେଲେ ଗୋଟେ ଆଚ୍ଛା ତାହେଲେ ଗୋଟେ କାମ କରନ୍ତୁ ଆପଣଙ୍କ ଘରୁ ବେଲା ନେଇକି ଆସନ୍ତୁ।
କାଲିଠୁ ତାେଲେ ମୁଁ ଚାରିଟା ବେଲଲା ଦିଟା ଗିନା ଛଅଟା ପ୍ଲେଟ ନେଇକି ଆସିବି। ଆମେ ମିଶିକି ଆମେ ଆମେ ଆମେ ମିଶିକି ପାଣି ସଂଗ୍ରହ କରିବା ଆଉ।
ଆଜ୍ଞା ଆମେ ଶୁଣନ୍ତୁ ଆପଣ ଶୁଣନ୍ତୁ ମୋ କଥା। ଆମେ ଗୋଟେ କାମ କରିବା ବେଲା ଆଣିବା ପଖାଳ ଖାଇବା ସମସ୍ତଙ୍କ ସାଙ୍ଗ
ଆଜ୍ଞା ପଖାଳ ସହିତ ମାଛ ଭଜା ଏବଂ ଚିକେନ ପକୋଡା
ନାଇଁ ନାଇଁ ମାଛ ନାଇଁ ମଛ ଭଜା ମୋ କଥା ଶୁଣୁନ ମାଛ ଭଜା ଖାଇହବନି।
ଆଉ ଝିଟି ପିଟି ତରକାରୀ ହ୍ୟାଲୋ ଆପଣଙ୍କ କଥା
ଆପଣ ଟିକେ କ ଆପଣ ଟିକେ ଅଧିକ କ କଥାବାର୍ତ୍ତା କରିଦଉଚନ୍ତି ଆମେ ଟିକେ ଦେଖିକି କଥାବାର୍ତ୍ତା କରଦୁ ବୁଝିଲେ ହ୍ୟାଲୋ।
ଆଜ୍ଞା ମୁଁ ସବୁବେଳେ ଆପଣଙ୍କ ସହିତ କମ୍ କଥାବାର୍ତା କରିବି।
ଆଜ୍ଞା ଆପଣ ଟିକେ ଦେଖିକି କଥାବାର୍ତ୍ତା କରନ୍ତୁ। ଆପଣ କିଛି ବି କହି ଦଉଚନ୍ତି ଯୋଉଥିରେ ମତେ ବାନ୍ତି ଲାଗିବ।
ବାନ୍ତିଲେ ଆ ଆ ଆପଣ ବା
ହଉ ଶୁଣନ୍ତୁ ମୁଁ ଯାଉଚି।
ଆଜ୍ଞା।
ମୋର ସମୟ ହେଇଗଲାଣି।